ହଁ ସାଙ୍ଗ କଣ କରୁଛ?
ଏଇ ବସିବା କଥା ଆଉ ରାତି ହେଲାଣି ଆଉ କଣ କରିଆସ। ଖାଇ ପିଇକି ଶୋଇବା କଥା ଆଉ।
ଘରେ ସେମତି କେମିତି ଅଛନ୍ତି?
ଘରେ ସବୁ ଭଲ ଆଉ ତମର?
ହଁ।
ଆଉ ବର୍ଷା ହଉଛିି ନା
ହଁ ଆଜି ବହୁତ ଦୁଇ ତିନି ଦିନ ହେଲା ତ ବହୁତ ଜୋର ବର୍ଷା ହଉଛି ତମ ଆଡେ ହଉଛି ନାଇଁ।
ହଁ ଆମ ଆଡେ ଜୋର ନୁହ ଆମ ଆଡେ ଟିକେ ଟିକେ ଟିକେ ଟିକେ ସମୁଦ୍ର କୂଳ ଏରିଆ ଆଉ କଣ ବର୍ଷା ହବ ଆମର।
ସମୁଦ୍ର ପା ହଁ ସମୁଦ୍ରକୂଳ ରେ କଥା ସମୁଦ୍ରକୂଳରେ ରାତିରେ ଟିକେ ବସିବା ପାଇଁ ଭଲ ଲାଗେ ନାଇଁ।
ସମୁଦ୍ର କୂଳ ବୋଲି ବର୍ଷା ଟୋଟାଲି ଏତେ ଗରମ ହଉଥିଲା ଯେ ଭାରି ବର୍ଷା ଖୋଜୁଥିଲୁ।
ସେଥିପାଇଁ ଦେଖିଲା ବେଳକୁ ଏଇ ତିନି ଦିନ ହବ ଟିକେ ଟିକେ ଟିକେ ଟିକେ ଖାଲି ଛିଞ୍ଚୁଛି। ଜୋର ବି ହଉନି
ନ ଆମର ବହୁତ ଜୋର ରେ ହଉଛି ମାନେ ସକାଳ ଦଶଟା ଏଗାରଟା ବେଳୁ ହଉଛି ଯେ ହଉଛି ତିନିଟା ଚାରିଟା ପର୍ଯ୍ୟନ୍ତ।
କୋଉଠି କି ତମର ୟେଟା ଘର ଟା?
ଆମ ଘର ଯାଜପୁର।
ଯାଜପୁର ର କୋଉଠି?
ଯାଜପୁର କୁଆଖିଆ।
ଓହୋ।
ଜାଣିଛ କିି ଯାଜପୁର।
ହଁ। ଆମର ଆମର ଗାଁ ଟା ଆମର ଯାଜପୁର ନା।
ଆଚ୍ଛା, ତୁମା ଗାଁ ଯାଜପୁର ର କୋଉଠି?
ଗାଁ ଟା ଯାଜପୁର ଟାଉନ।
ହୁ
ହୁଁ ଶିଙ୍ଗିପୁର।
ଟାଉନ ର କୋଉ ଜାଗା?
ସିଂପୁର ସିଂପୁର ହଁ। ଆମର ଗାଁ ଟା ସେଠି ନା ରହି ଯାଇଛୁ ସିନା ପୁରୀରେ। କିନ୍ତୁ ଗାଁ ଅଛି ନା ସେଠି ଆମର।
ଆଚ୍ଛା ପ୍ରପର ଘର ଫର କରିକି ଯ ପୁରୀରେ ରହିଯାଇଛ।
ଯାଜପୁରରେ ବି ଘର ଅଛି ଆମର। କିଛି ଆମର ଏଇ ଅକେଜନ୍ କିଛି ପର୍ବପର୍ବାଣୀ ହେଲେ କିଛି ବାହାଘର କି କିଛି ଜନ୍ ବାଡେ ଯଦି ହେଲା ଜନ୍ମଦିନ ବଗେରା ତାହେଲେ ଆମେ ଯାଉ ନହେଲେ
ପୁରୀରେ କଣ ତମ ନିଜ ଘର ଅଛି?
ହଁ। ଆ ରହିଗଲେଣି ଏଠି ଆମର ବଡ଼ ଭାଇଙ୍କର ଏଠି ବିଜନେସ୍ ଅଛି ନା କମ୍ପ୍ୟୁଟର୍ ଇନଷ୍ଟିଚ୍ୟୁଟ୍ ଅଛି ନା ଏଠି ସେଥିପାଇଁ ଆମର ଏଇ ମନ୍ଦିରଠୁ ଆଠଶହ ମିଟର ଡିଷ୍ଟାନସ୍। ଆଉ।
କେତ ବର୍ଷ ହେଲା ରହିଲଣି?
ହଁ ହେଇଗଲାଣି ତଥାପି କେତେ ହୁଁ ବାର ତେର ବର୍ଷ ହେବ ହେଇଗଲାଣି।
ହଁ ଯାଜପୁର ପିଲାମାନେ ଯାଜପୁର ହରିପୁର କୁଞ୍ଜ ବିଷୟରେ ଜାଣିଚ କି ନାଇଁ?
ହରିପୁର ଜାଣିଚି ତାପରେ କୋଉଟା କହିଲ?
ହରିପୁରରେ ପୂଜ ଗୋଟେ ହୁଏନି କୁଞ୍ଜ ପୂଜା।
ହଁ ନା ମୁଁ ଏତେ କେ ଜାଣିନି।
ଗୋପଳ ଜିଉଙ୍କୁ ପୂଜା।
ଅହୋ। ହରିପୁର ବି ଜାଣିଚି ଯାଏ ଯିବା ଆସିବା କଲା ବେଳେ ଆମେ ହରି ପୁର ଦେଇକି ଯାଉ ନା କୁଆଖିଆ-କୁଆଖିଆ ହରିପୁର ଦେଇକି ଯାଉ।
ସିଂପୁରରେ ବଣେଶ୍ୱର ମେଳା ହୁଏ।
ସିଂପୁରରେ ନାଇଁ ସିଂପୁର ର ହଁ ପା ହଁ ମହେନ୍ଦାରେ।
ସେ ପାଖାପାଖି।
ହଁ।
ଯାଇଚ କି ନାଇଁ ସେଠି।
ହଁ।
ମୁଁ ବି ଯାଇଚି।
ଓହୋ।
ହଁ ତମର ତ ହଁ ସେ ସେମ୍ ବାଟ ହବ ହରିପୁର ଯେତିକି ହବ ମଇନ୍ଦା ତ ଆମର ଘରଠୁ ବି ଗାଁ-ଗାଁ ଘରଠୁ ବି ସେତିକି ବାଟ ହବ।
ହରିପୁରରୁ ଆମ ଘର ସାତ, ଆଠ କିଲୋମିଟର।
ଓହୋ। ଆଉ ତମର ସେଠି ବି ହୁଏ ଯୋଉ କୁଆଖିଆରେ ବି ଯୋଉ ହୁଏ ଲକ୍ଷ୍ମୀ ନାରାୟଣ ପୂଜା ଟା ସେଇଟା କୁୁଆଖିଆରେ ଫେମସ୍ ନା?
ଲକ୍ଷ୍ମୀ ନାରାୟଣ ପୂଜା ହୁଏ ଆଉ ଆଉ କଣ ହୁଏ?
ଆଉ
କଣ ଏଇ ମେଲଣ-ଫେଲଣ ସବୁ ହୁଏ ଗୋପାଳ ହରିପୁରେ ଙ୍କୁ ପୂଜା ହୁଏ।
ହଁ-ହଁ ମିଲଣ ବି ହୋଇପାରେ ହରିପୁରରେ।
କୁଞ୍ଜ ହରିପୁର୍ କୁଞ୍ଜ
ଯୋଉ ମେଲଣ ଯୋଉ ହୁଏ ନା, କଣ କହିଲ ଆମର ଇଏ ଏ କନ୍ତା ସେଟା କୁହନ୍ତି, ଯୋଉ ଦୋଳ-ଦୋଳ-ଦୋଳ ଟାଇମି ରେ ହୁଏ।
ସେଇଟା କୁଞ୍ଜ।
ଓହୋ-ହୋ-ହୋ!
ଦୋଳ ପୂର୍ଣ୍ଣିମା ଦିନ କୁଞ୍ଜ ଠାକୁର ବାହାରନ୍ତି।
ହୁଁ! ହଁ, ନାଇଁ-ନାଇଁ, ମୁଁ କୋଉଟା କହୁଥିଲି କହିଲ ଯୋଉ ଆମର ଇଏ ଏ ସବୁ ବିମାନରେ କେତେ ଆଡୁ ଠାକୁ
ହଁ! ସେଟା ମେଲଣ, ସବୁ ଜାଗାରେ ହୁଏ, ହରିପୁର ହୁଏ ପାଣି କୋଇଲିରେ ହୁଏ କୁଆଖିଆ ରେ ହୁଏ।
ହଁ! ପାଣି କୋଇଲି ରେ ବଡ ଟା ହୁଏ, ପାଣି କୋଇଲି, କୁଆଖିଆ ବଡ ହୁଏ ହଁ।
କୁଆଖିଆ ଟା ବଡ ହୁଏ।
ହଁ-ହଁ-ହଁ!
ଶୁଣିଛି, ଦେଖିତ ନାହିଁ କେବେ, ଶୁଣିଛି ବାକି ଏପଟେ ତମର ହୁଏ, ପୁରୀରେ ବି ହୁଏ ଆମର ଏଁ ବଳ ଗାଁ ଯୋଉ ସେଠି ହୁଏ। ଆଉ ଖୋର୍ଦ୍ଧାର ଯୋଉ, ଖୋର୍ଦ୍ଧାର ଗୋଟେ ହରିପୁର ଅଛି ନା ଖୋର୍ଦ୍ଧା ପାଖାପାଖି ଗୋଟେ ହରିପୁର ଅଛି, ସେଠି ହୁଏ ମାନେ ସରି ହରିରାଜପୁର। ହରିରାଜପୁର, ହରିରାଜପୁର ମେଲଣ ମାନେ ଓଡିଶାର ସବୁଠୁ ବଡ ମେଲଣ।
ପାସ ଦେଖି
ଆହା! ତାହେଲେ ବର୍ଷା ତାହେଲେ ହଉଛି ଜୋର, ନା ସେଆଡେ?
ବର୍ଷ ମାନେ ବହୁତ ଜୋରେ ବର୍ଷା ଅଛି।
ଏ ଓ! ନାଇଁ ସନ୍ଧ୍ୟା ବେଳେ ବି ସେ ଟିକେ ପକେଉଥିଲା ଝିପିଝିପିବର୍ଷା ପକେଉଥିଲା। ତଥାପି ବାହାରକୁ ଯାଇଥିଲି ଟିକେ ବୁଲିବା ପାଇଁ।
ମସା ଚାଉ ଗଟି ମାନେ, ସମୁଦ୍ର କୂଳରେ ସନ୍ଧ୍ୟାବେଳେ ବସିବା ପାଇଁ ବହୁ
ସମୁଦ୍ର କୂଳ ଖାଲି ନା କୁ ବର୍ଷ, ସମୁଦ୍ର କୂଳ ଖାଲି ନା କୁ ନା ବର୍ଷା ନା ଇଏ ଗରମ ଏଥର ଏମିତି ହେଇଛି ମାନେଆମେ ଭାବିଲୁ କାହିଁକି ପୁରୀରେ ଅଛୁ କେ ଜଣେ, ପୁରୀରେ ଗରମ କେବେ ଏମିତି ହେଇନି। ଏଥର ଯେମତି ହେଇଛି। କାହା ଘରେ ଏସି ଲାଗିନି ବୋଲି ମାନେ ନାହିଁ, ଏମିତି ଗରମ ପଡିଥିଲା।
ବହୁତ ଗରମ, ତାପରେ ଟିକେ ବର୍ଷା ଯୋଉ ହଉଛି ଟିକେ ଝିପିରି-ଝିପରି ପକେଉଛିି ଟିକେ ଶାନ୍ତି ମିଳୁଛି, କାଲି ତ ଟିକେ ରାତିରେ ମତେ ଶୀତ ବି ଲାଗୁଥିଲା। ଆଉ କଣ ଖାଇଚ?
ବିକ୍ରି ଶୀତ ହଉଛି ମେ ଏବେ
ହ ହଁ ଖାଇଚ କଣ ଖାଇଚ କଣ? ଓହୋ। ଘରେ ସବୁ ଭଲ ଅଛନ୍ତି। ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ?
ତମକୁ ରୋ କାମ କରି କାମକୁ
ମତେ ମତେ ସବୁ ରୋଷେଇ ଆସେ ସବୁ। ମାନେ ପିଠା ପଣ ପି ପିଠାକୁ ପିଠା ପଣାଠୁ ନେଇକି ମାନେ ସବୁ ଖାଦ୍ୟ, ଓଡିଆ ଖାଦ୍ୟ ସବୁ ଆସେ। ଆଉ ଆମର ଏ ବାହାର ଖାଦ୍ୟ ବି ଯେମିତି କି ହେଲା ପିଜ୍ଜା ହେଲା, ବର୍ଗର ହେଲା, ଆଉ ସାଣ୍ଡୁଇଚ ବଗେରା ଏଇଗୁଡା ବି ସବୁ ଆସେ। ଆଉ କଣ? ସବୁ କିଛି ଯାହାବି କହିବ ତା ବନେଇଦେବି କିଛି ବି ପ୍ରୋବ୍ଲେମ ନାହିଁ।
ଯାହାହଉ
ସବୁ କିଛି, ଏ ରୁଟି ବି ବନେଇଦେବି। ମେନ ତ ସେଇଟା ନା।
ହଁ ମେନ ସେଇଟା। କିଛି ଘରେ ଆଉ କାହାକୁ କିଛି ଟେନସନ୍ ନବାକୁ ପଡୁନଥିବ, ନା?
ନାଇଁ ନାଇଁ ମୁଁ ଇଏ କରିଦିଏ। କାହିଁକି ନା ଭାଉଜଙ୍କୁ ମୁଁ ହେଲ୍ପ କରିଦିଏ ଟିକେ। ଯେହେତୁ ମୋର ଏବେ ପଢାପଢି ଚାଲିଚି ତ ମୁଁ ଯୋଉ ଟାଇମରେ ଫ୍ରି ଥାଏ ଭାଉଜଙ୍କୁ ହେଲ୍ପ କରିଦିଏ। କି କେତେବେଳେ ମାନେ ସେ ଦିପଟେ ରୁଟି ଫୁଟି ବେଲୁଥିବେ ତ ମୁଁ ସେଇ ଟାଇମ ରେ ସେକି ସେଖି ଦିଏ ଟିକେ। ନହେଲେ ଯଦି ଉ ଚକୁଳି କୋଉ ଦିନ ହବାର ଥିବ ସିଏ ଯଦି କଣ ଟିକେ କାମ କରୁଥିବେ ମୁଁ କହିବି ତମେ ସେଠି ଥୋଇଦିଅ ମୁଁ ନିଜେ ଚକୁଳି କରିଦେବି। ମୁଁ ଚକୁଳି କରେ ନିଜେ। ଆଉ ବାକି ତରକାରୀ ତ ମୁଁ ହିଁ କରେ।
ଏଇନେ ପ ପଢାପଢ଼ି କଣ ଚାଲିଚି?
ଏବେ ମୋର ବିଟେକ୍ ତ ସରି ଯାଇଛି। ଏବେ ଏମ ବି ଏ କରିବି। ଗଭମେଣ୍ଟରେ ଆସିଯାଇଛି ଗଣମେଣ୍ଟ କଲେଜରେ କରିବି ଆଉ।
ଭୁବନେଶ୍ୱର ନା ସେ ପୁରୀରେ କରିବ?
ନାଇଁ ନାଇଁ ପୁରୀରେ କରିବାକୁ ପୁରା ଥିବି, ମାନେ ପୁରୀରେ ହିଁ କରିଥାନ୍ତି ପୁରୀ କଲେଜ ଟା ଯୋଉ ଅଛି ଅଟୋନୋମସ କଲେଜ ଟା ଟିକେ ଷ୍ଟାଫ ମାନେ ଏତେ ନାହାନ୍ତି ଭଲ। ତ ସେଥିପାଇଁ ଭୁବନେଶ୍ଵର ପୁଣି ଚୁଜ୍ କଲି ଆଉ।
ଛ
ନହେଲେ ମାନେ କେତେ ଘରଠୁ ଶହେ ମିଟର ଡିଷ୍ଟାନ୍ସ ହଉଛି ଅଟୋନମସ କଲେଜ।
ଓ ଭୁବନେଶ୍ୱରରେ ଅଛ ମାନେ ଏଇନେ ରେଣ୍ଟରେ ରହିବ, ନିଜେ ରୋଷେଇ କରିକି ଖାଇବ
ମୁଁ ଯିବା ଆସିବା କରିବି।
ଘଣ୍ଟାଟେ ଲାଗିବ ତ ରାସ୍ତା।
ଘଣ୍ଟାଟେ ରାସ୍ତା ତାପରେ ଟ୍ରେନ ସୁବିଧା ବି ଅଛି ନା। ତ ଏଠୁ ମୁଁ ଯଦି ଆଠଟାରେ ବସୁଚି ଟ୍ରେନରେ ତାହେଲେ ଆରାମ ସେ କଲେ ଦଶଟାରେ ପହଞ୍ଚିଯିବି ସେଠି। ଆଉ ଦଶଟାରେ ପହଞ୍ଚିଲା ମାନେ ସେଇଆ। ଆଉ ଦଶ ପନ୍ଦର ମିନିଟ ଲେଟ୍ ହେଲେ କଲେଜ ରେ ଆଉ କଣ କହିବେ ଯେ କିଛି କିଛି କହିଲେ। ସେମିତି ହଁ ଏଗଜାମ ଟାଇମ୍ ରେ ଭୁବନେଶ୍ଵରରେ ରିଲେଟିଭ ଅଛନ୍ତି। ରହିଯିବି ତାଙ୍କ ପାଖରେ କିନ୍ତୁ ଏଗଜାମ ଟାଇମରେ ତ ଟାଇମ୍ ଲେଟ୍ ହେଲେ ଆଲାଉ କରିବେନି ନା କିନ୍ତୁ ନର୍ମାଲ କ କ୍ଲାସ ଟାଇମିଙ୍ଗରେ କ୍ଲାସ ଟାଇମିଙ୍ଗରେ ବାକି ମୁଁ ଆଡମିସନ ପରେ ପରେ ମୁ ସାର୍ ଯେତେବେଳେ ଆମେ ଡିପାର୍ଟମେଣ୍ଟ ରେ ପଶିବୁ। ସାର୍ ମାନଙ୍କ ସହିତ ମୁଁ କଥା ହେଇଯିବି ନା କି ସାର୍ ଟିକେ ପାନ ମୋର ସବୁଦିନ ଆସିବା ଟିକେ ଲେଟ୍ ହବ। ପନ୍ଦର ମିନିଣ୍ଟି ୱେଟ।
ହାପ ପୁଆ ନା ନା
ଏଇଆଉ
ବିସ୍ ସାତଦିଆ ମୁଁ ସବୁଦିନ ନିଜ ବାଇକରେ ବି ଆରାମ ସେ ପଳେଇ ଆସିବ ଏକଦମ ଟାଇମରେ
ବାଇକ ରେ ଯାଇ ହବ ଯେ ହେଲେ କଣ କହିଲ ଦେଖ ବାଇକ ରେ ଗଲେ ଅଯଥା ପଇସା ଖର୍ଚ୍ଚ ବାଇକ ରେ ଗଲେ ଯେତିକି ପଇସା ଖର୍ଚ୍ଚ ହବ ତ ସେତିକି ପଇସାରେ
ରିକ୍ସ ବି ରହୁଛି। ତାପରେ ବର୍ଷା ଦିନ ଏବେ ବର୍ଷା ପ୍ରବ ବର୍ଷା ତ ଜାଣିବ ପୁରା ଲାଗିକି ରହିବ। ତ ସବୁଦିନ ଯିବା ଆସିବା କରିବା ସମ୍ଭବ ନୁହଁ କି ତ ତାଠୁ ବେଟର ମତେ ତାପରେ ଆମ ଷ୍ଟେସନ ଟା ବି ପାଖରେ ଆମର ବୁଝିପାରୁଚ ନା
ପାଁଶହ ମିଟର ଷ୍ଟେସନ ତ ଆରାମ ସେ ଯାଇହବ। ତ କିଛି ବି ସେମିତି
ମୁଁ ବି ଚାର ବର୍ଷ ଯାଇ ଥିଲି ସୁନାବେଶ ରଥଯାତ୍ରା ସୁନାବେଶ ଦେଖିବା ପାଇଁ ଟ୍ରେନରେ ହିଁ ଆସିଥିଲି। ଆସିଥିଲା ବେଳେ ବସ୍ ପସ୍ ପାଇଁ
ପ୍ରବଳ ଭିଡ ହେଇଥିବ। ପ୍ରବଳ ଭିଡ ହେଇଥିବ।
ବହୁତ ଦୂର
ହାଁ -ହାଁ ସେଇ ଟାଇମ ରେ ଯା ହଉ ମୋର ତ ସେଥିପାଇଁ ମୁଁ ଟିକେ ମାନେ ରଥ ପରେ ପରେ ଯାହା ହଉ ଆମିସନ ମୋର ପଡିଗିଲା। ଅଗଷ୍ଟ ମାସରେ ଆଡମିସନ ନା ଜୁଲାଇ ଲାଷ୍ଟ ବେଳକୁ ସେତେବେଳକୁ ରଥପଥ ସବୁ ସରିଯାଇଥିବ। ମୁଁ କହିଲି ଯାହା ଯିବା ଆସିବା କରିବାକୁ ଆଉ କିଛି ଅସୁବିଧା ହବନି ଆଉ
ଆମେ ବସରେ ଗଲୁ ବସ ରୁ ମାନେ କିଛି କରେ ସେଠୁ ଯୋଉଠି ବସ୍ ରୁହେ କିଏ ବଣ, ହଁ କି ବଣ ତାପରେ ଗୋଟେ ତାପରେ ଝାଉଁ ବଣ ତାଳ ବଣିଆ ସେତିକି ତ ତ ବସ୍ ହଁ ତାଳ ବଣିଆ ଯାଏ ଯେ ବସ୍ ମାନେ ଦୁଇ ଘଣ୍ଟା ଟାଇମ ନେଇଗଲା।
ହଁ ସେଠି ଟିକେ ଟାଇମ ଲାଗେ ପ୍ରବଳ ଭିଡ ହୁଏନା ସେପଟେ ଲାଇନ ଟା ତ ସେଥିପାଇଁ ସେପଟେ ଟିକେ ଟାଇମ ଲାଗିଯାଏ। ବସ୍ ପାଇଁ କାହିଁକିନା ବସ୍ ଷ୍ଟାଣ୍ଡ କୁ ବସ୍ ପଶେନି ତ ସେପଟେ ଇଏ ହେଲେ ହଁ ଇଏ ଲାଗେ ଆଉ ଟିକେ ତ ଲାଗିବ ଆଉ ରଥଯାତ୍ରା ଟାଇମ୍